ହ୍ୟାଲୋ।
ହଁ କଣ କରୁଛ?
ଏଇ ଶୋଇବାକୁ ଆସିଲିଣି ଖାଇକି ଶୋଇବାକୁ ଆସିଲି ଆଉ। ନିଦ ହେଇନି ଫୋନ ଦେଖୁଥିଲି।
ହଁ।
ଆଉ ତମେ କଣ କରୁଛ?
ମୁଁ ବି ଖାଇକି ଆସିଲି ଜଷ୍ଟ ପଡ଼ିବି ବୋ ବୋଲି ଆଉ।
ହୁଁ।
ହଁ ଭଲ ଲାଗୁନି ମନ ଟା ପଢିବାକୁ ଇଚ୍ଛା ହଉନି।
ହଁ।
ହଁ ଆ ଏଇ କଥା ତ।
କଣ ହେଲା ଏମିତି ହଟାତ୍ କଣ ମୁଁ ଆଉ କଥା ବି ହେବି ବୋଲି ହେଇପାରୁନି କି ଏତେ ବି ଡିଟେଲସ ଜାଣିନି। ହଠାତ୍ କଣ ଏମିତି ହେଲା।
ନାଇଁ ହଠାତ ନୁହେଁ ଏମିତି ଆଈର ଆଣ୍ଠୁ ଧରେ। ଦି ତିନି ବର୍ଷ ମୋ ଉପରେ ହେଇଯିବ ଆଇର ଆଣ୍ଠୁ ଧରେ ଆଇ ଚାଲିପାରେ ନା ଟିକେ ଛୋଟଇ ଛୋଟେଇ ଚାଲେ। ସବୁ କାମ କରେ ସେମିତି ଛୋଟେଇ ଛୋଟେଇକି ଆଣ୍ଠୁ ଧରିକି।
ହଁ ହଁ କପ ଚଳିବ ଯେମିତି ଆଉ ନିଜେ ନିଜ କର୍ମ ତ କରିବାକୁ ପଡିବ ହଁ।
ତାପରେ ଯେମିତି ହଠାତିଆ ଦେହ ଖରାପ ହେଲା। ହାଟଚୋକ ହେଲା ଆଇର। ଫାଷ୍ଟ ହାଟଚୋକ ହେଲା ତାପରେ ଆଇ ହସ୍ପିଟାଲ ହେରିଆ ଦେଖେଇଲେ। ମେଡିସିନ ଖାଇକି ରହୁଥିଲା। ଟିକେ ରହୁଥିଲା ତାପରେ ଏମିତି କେତେ ମାସେ ଦି ମାସେ ପଡିିଲା ବେଡେରେ। ବହୁତ ଦେଖେଇଲୁ ସବୁ କଲୁ ଘରକୁ ଆଣିଥିଲୁ।
ତିନି ବର୍ଷ ହେଲାଣି ଆଣ୍ଠୁ ଗଣ୍ଠି ଇଏ ବାହାରି ଥିଲା ଛୋଟେଇ ମୋଟେଇ ମୋକ ଏଇଟା କର୍ମଟାକୁ ଚଳେଇଥିଲେ ନା କି ତାପରେ ଯୋଉ ହାଟଚୋକ ବାହାରିପଡିଲା ସେଇଟା ବୋଧେ ତାଙ୍କୁ ପକଡାଉନ କରିଦେଲା ଆଉ ନା। ବେଡରେ ଇଏ କରିଦଲେ ହଁ ହଁ।
ଆଉ ଆଇ ଚାଲି ପାଇଲେନି ଦୁର୍ବଳ ହେଇଗଲେ ମୋ ଆଈ ପୁରା ପତଲା।
ହଁ ହଁ ହଁ ଆଇ ମୁଁ ଜାଣିଛି ଦେଖିନି କିନ୍ତୁ ହଠାତ୍ ଏମିତି ହେବାଟା ଘଟଣା ଟା ମାନେ ଚାଲିଗଲେ ନା। ଶୁଣ ଏମିତି ସେଇଥିରେ ମତେ ମଲାଗିଲା କାହିଁକିନା ବୟସ ହେଇ ନଥିଲା ବି ଏମିତି ସେଇ ଜିନିଷ ଟା କଣ ଆଉ ଯେ ଏତେ ଭଲସେ ମୁଁ ଆଉ କଥା ହେଇନି। ବୁଝିନି ବି କଣ ହେଇଥିଲା କଣ ନାଇଁ ଏବେ ତ ଦୁନିଆ ଯାହା ଡିଜିଜ ଗୋଟେ ହେଲା ମାନେ କିଛି ଲ ମାନେ ଲୋକଙ୍କୁ ଧରି ପକଉଛି। ପ୍ରାୟ ଲୋକଙ୍କର ଶୁଣିବୁ ହାର୍ଟ ଆଟାକରେ ତ କଣ ହେଲା ତାପରେ?
ହଁ ତାପରେ ସେଇ ଆ ବେଡ ରେ ହିଁ ଖାଉଥିଲେ ଇଏ କରୁଥିଲେ ସବୁ ମମି ଯାଇକି ଥିଲେ ତାଙ୍କ ପାଖରେ ସବୁ ଥିଲେ ଅଜା ବି ସବୁ କରୁଥିଲେ।
ହଁ।
ହଠାତିଆ କିଛି ନଥିଲା ଦେହ ମେଡି ଖାଉଥିଲେ ଖାଇବା ଛାଡିଦେଲେ ଖାଇବା ଆଉ ଖାଇଲେନି ଯେମିତି ଲାଷ୍ଟ ଶେଷ ସମୟ ପୁରା ଟିକେ ଟିକେ ଖାଇଲେ ଜୁସ ହରିକା ପିଇଲେ ଏମିତି ଚାଲିଥିଲା। ମାଉସୀ ହରିଆ ସମସ୍ତେ ହଁ। ମାଉସୀରେ ସମସ୍ତେ ଦେଖିବାକୁ ଯାଇଥିଲେ। ଲାଷ୍ଟକୁ ଆଇର ଡେଥ ହେଇଗଲା ଆଉ।
ମାନେ ଘରେ ସମସ୍ତେ ଥିଲେ ତାଙ୍କ ଝିଅ ମାନେ ସବୁ ଘରେ ଥିଲେ?
ହଁ ମମି ମାଉସୀ ହରିଆ ସମସ୍ତେ ଥିଲେ।
ସିଏ ନୁ ମୁଁ ଯୋଉ ଥରଟା ତାଙ୍କ ସହିତ ମିଶିଛି ଏ ଦେଖା ହେଇଛି ଯୋଉ ଥରେ ବି ମାନେ ବହୁତ ନିରୀହ ଲୋକ ସିଏ ନା ବହୁତ ସରଳ ସ୍ୱଭାବର ଲୋକ ଥିଲେ। ଆଜିକାଲି ସେମିତି ତିକା ମଣିଷ କୋଉଠି ମିଳୁଛନ୍ତି। ଏତେ ନମ୍ର ମାନେ ମତେ ବି ବୁଝେଇଥିଲେ ମନ ଦୁଃଖ କରିଥିଲି ମତେ ବୁଝେଇଲେ କିଛି ନାହିଁ ତ ଛୁଆକୁ ଦେଖିକି ଚଞ୍ଚିବୁ ଇଏ ସେମତି ବୁଝେଇଥିଲେ। ଛୁଆ ମୁହଁକୁ ଚାହିଁବୁ ତାକୁ ମଣିଷ କରିବୁ ସେ କାହା ସହିତ ଗପନ୍ତିନି ମିଶନ୍ତିନି ବସନ୍ତିନି କିନ୍ତୁ ମୁଁ ଦେଖିଛି କି ମତେ ଆସିକି ବୁଝେଇଲେ କହିଲେ ସେଇ ଥରେ ଗୋଟେ ମିଟ ରେ ଆଉ କିନ୍ତୁ ମୁଁ ତ ଜାଣିପାରିଲିନି କିଛି ଇଏ କରିଲିନି ନହଲେ ମତେ ଭାରି ଭଲ ଲାଗନ୍ତି। ଡେଥ ଏମିତି ହେଇ ଗଲା ନା ଅଜା ଏଇନା କେମତି କଣ ରହୁଛନ୍ତି ପୁଣି?
ନାଇଁ ଡେଥ ପରେ ପରେ ଡେଥେ ପରେ ପରେ ଅଜା ଙ୍କୁ ଭଲ ଲାଗିଲାନି ପୁରା ଏକା ଘର ନା ଆଇ ଥିଲେ ସେ ଗୋଟେ ଥିଲେ ଆଉ ଏବେ ଆଇ ନାହାନ୍ତି ସେ ଜମା ରହିପାରିଲନି। ସବୁ ମାଉସୀଙ୍କ ଘରକୁ ଗଲେ। ସମସ୍ତେ ଡାକିଲେ ରୁହ ରୁହ ଜମା ରହିଲେନି ତାଙ୍କୁ ଜମା ଭଲ ଲାଗିଲାନି। ସବୁବେଳେ ଡର ଲାଗିଲା ଆଇ କଥା ମନେ ପଇଲା।
ବ୍ୟସ୍ତ ଲାଗୁଥିବ ନା ହଠାତ୍ ଏମିତି ହେଇଗଲା। ତାପରେ ସକ୍ ହେଇଥିବେ ନା।
ହଁ ଆଉ ଯୋଉ ହଉଛି ତାପରେ କଣ ହେଲା କାଉ ହେଇକି ମାନେ ଗୋଟେ କାଉଟେ ଆସିକି ଆଈ ଯେମିତି ସେ ଛୋଟେଇ ଛୋଟେଇ ଚାଲେ ଗୋଟେ କାଉଟେ ଆସି କି ମୋ ମାମୁଁ ଘର ଆଗରେ ସେମିତି ଚାଲିଲା ସେମିତି ଘୁମେଇକି ବସିଲା ହଁ ଜମା ଉଠିଲାନି ଆଇ ଯାହା ବି ଖାଇବା
କିଏ ଯାଉଛି ମତେ ହେଲେ ମାନେ ଏ ସବୁ ଜିନିଷ ଶୁଣିକି
ହଁ ଆଇ ଯାହା ଖାଆନ୍ତି ସବୁ ତାଙ୍କ କତିରେ ପକେଇଲେ ଚୁଡା ହେଇଥି ସକାଳେ ଚୁଡା ଦଉଛି ଚା ଖାଏ ତ ସେଇଠି ତା ଚୁଡା ପକେଇଲେ ସେ ଚୁଡା ଖାଇଲା ଜମା ଗଲାନି ସାତ ଦିନି ହେଲା ଯେତେ ଗୋଡେଇଲେ ସେ କାଉକୁ ସେ ଗଲାନି।
କୁହନ୍ତି ଏମିତି ହୁଏ ବୋଲି ମୁଁ ଶୁଣିଛି ଏମିତି ମାନେ ମୁଁ ବିଶ୍ଵାସ କରେନି ମାନେ ଏଇଟା କିନ୍ତୁ ମୋର ବିଶ୍ୱାସ ହଉଛି ଛୋଟେଇକି ଗୋଟେ ଆସିବା ମାନେ ରହିବା। ସାତ ଦିନ ଏଇ ସବୁ ଜିନିଷ ମତେ ପୁରା ସତ ଲାଗୁଛି ସତ କଥା।
ହଁ ସାତ ଦିନ ପରେ ସେ ଫେରେ କେମିତି ଉଡିକି ଗଲା ଜାଣିଛ ପୁରା କିଛି ବି ନାହିଁ ସେ କାଉ ପୁରା ଭଲରେ ଉଡିକି ଗଲା। ଆଉ ମତେ କହୁଥିଲେ ଉଡି ପାରୁନି ମୁଁ ତ ବସିଛି ଇଏ କରୁଛି ତାକୁ ଖାଇବାକୁ ଦେଲେ ହେଲେ ତାପରେ ଉଡି ଗଲେ ଯେମିତି ସାତ ଦିନ ପରେ ସମ ତେ ଜାଣିଲେ ଯେ ହଁ ଇଏ ପୁରା ଆଇ ଭିଡିଓ କରିକି ରଖିଥିଲେ। ଫଟୋ ଉଠେଇକି ରଖିଥିଲେ କାଉର। କେହି ବିଶ୍ଵାସ କଲେନି ଅଜା ବି ପୁରା ଡରିଗଲେ। କଣ ଏମିତି ଅଜାଙ୍କୁ ପୁରା ଡରରେ ଜୋର ଲାଗିଲା।
ଅଜା ଟିକେ ଡରୁଆ ବୋଧେ ନା?
ହଁ ବହୁତ। ଅଜା କୁ ବହୁତ ଡର ଲାଗ ଆଈ ଗୋଟେ ଆଇ ସବୁବେଳେ ସେ ପିଣ୍ଡାରେ ବସିଥିବ ଅଜା ତାଙ୍କର ସବୁ କାମ କରିଦେବେ ଅଜା ରୋଷେଇ ଫୋଷେଇ ସବୁ କରିଦେବେ ଆଇ ଠୁ ଆଣ୍ଠୁ ହେଲା ଠୁ ଅଜା କରିଦିଅନ୍ତି।
ହୁଁ ହୁଁ
ଆଉ ଆଇ ଗଲା ପରେ ତାଙ୍କୁ ଗୋଟେ ଭଲ ଲାଗିଲାନି ଏକୁଟିିଆ ସେ ପୁରା ଏମିତି ଇଏ ହେଲେ ତାପରେ ଏବେ ଏବେ ଧୀରେ ଧୀରେ ତାଙ୍କୁ ଠିକ ଲାଗୁଛି ଭଲସେ ସବୁ କାମରେ ବ୍ୟସ୍ତ ରହିଲାଠୁ କରୁଛନ୍ତି। ନହେଲେ ସେ ପୁରା ଡରି ଯାଇଥିଲେ କାଉ ଠୁ ତ ବସ୍ତୁ କାହାକୁ ବିଶ୍ୱାସ ହେଲାନି ସେ କାଉ କଥା।
ନା ନା ସେଇଟା ବି କିଏ ହଁ ସମସ୍ତେ ଭାବିଥିବେ ଏମିତି ଏଇଟା କଣ ସତ ଘଟଣା? ଏବେ କାଉଟା ଗୋଡ ଭାଙ୍ଗିଛି ମାନେ ଗୋଡ କଣ ହେଇଛି ବୋଲି ଆସିକି ବୋଧେ ଏଇଠି ବସିଛି ଆଉ ଯାଉନି ଆଉ ଏଇ ଚୋ କରିଥିବେ ସମସ୍ତେ ମନରେ ଆସିଥିବ କିନ୍ତୁ ଆକଚୁଆଲି ସେ ତାଙ୍କର ଆତ୍ମା ଆସିଥିବ କାହିଁକି ନା ଏରା ଯାହାହେଲେ ନଥିବ ନାତି, ନାତୁଣୀ ତାଙ୍କର ଅଛନ୍ତି। ପୁଅ, ବୋହୁ ଆଉ ଇଏ ସେ ମୁଁ ଟିକେ କଥା ହେଇପାରିନି ରହେନି ମାନେ ତୁମ ସହିତ ତ ବେଶୀ କଥା ହେଇପାରେନି। ତଥାପି ଜାଣେ ନା ଶୁଣେ। ସବୁ ଯାହା ଯେମିତି ଟିକେ ଟିକେ ଶୁଣେ କିନ୍ତୁ ତମ ଠାରୁ ସବୁ କଥା ଗୁଡା ଭଲ ସେ ବୁଝି ବୁଝି ହବ କଣ ହେଇଥିଲା ଆକ୍ଚୁଆଲିରେ କିଏ କୁଆଡୁ କଣ କହୁଛନ୍ତି।
ହଁ ସମସ୍ତେ କେହି ମାଉସୀଟା ବିଶ୍ୱାସ କଲେନି ଭିଡିଓ ଦେଖିକି ସମସ୍ତେ ଜାଣିଲେ ଯେ ହଁ। କିଛି ତ ଗୋଟେ ଥିଲା।
ହଁ ହଁ ହଁ।
କାନ ପୁରା ଯେମିତି ଘୁମେଇକି ଆସିକି ବସିବା। କୁଆଡେ ଯେତେ ଗୋଡ଼େଇଲେ ବି ଯାଉନଥିଲାତାପରେ ଉଡିଲା କେମିତି? ଯଦି ଜଣେ ଯଉଛି ଛୋଟେଇ କିି ଚାଲିଚି। ସାତ ଦିନି ପରେ ଉଡିଲା କେମିତି? ଚାଲି ଚାଲି ଯାଏ ସେ କଣ ରେ ଗୋଟେ ବସେ।
ସପ୍ତାହର ଯେ ସ୍ପିରିଟ୍ ଅଛି। ମାନେ ସେ ଏଗେତା ଏ ରୂପ ହେଇକି ତାଙ୍କ ଦେହରେ ଆସିଥିଲା। ମାନେ ରହିଲା ଏତିକି ଦିନି ନା କି। ସାତ ଦିନି ର ହଁ। ହଁ ସେହିପା ଆସୁଛନ୍ତି କୁ ଖାଇବା ସେଥିପାଇଁ ଦିଆଯାଏ ନା ସେମାନେ ଯଦି ଜଣେ ମାନେ ମୃତୁ ମାନେ ମ ଯାଉଛନ୍ତି ଚାଲି ଯାଉଛନ୍ତି ଏ ତାଙ୍କୁ ଦିଆଯିବ ଖାଇବା ମାନେ ତାଙ୍କ ଯେମିତି ଖାଆନ୍ତି ଯାହା ଖାଆନ୍ତି ଯୋଉ ଟାଇମିରେ ସେଇ ଟାଇମି ରେ ତାଙ୍କ ପାଇଁ ଖାଇବା ତୁଆଯିବ। ସେତେବେଳେ ମାନେ ତାଙ୍କ ଆତ୍ମା ଥାଏଏ ଆମ ଏଇଠି। ଯାଏ ଆତ୍ମା ମୁକ୍ତି ପାଇନ ଥାଏ। ସେଥିପାଇଁ ଦଶ ଏଗାର ଏଇ ଯୋଉ କ୍ରିୟା କଣ ପାଇଁ ହୁଏ କି ସମସ୍ତେ କଣ ପାଇଁ ଚୁଟି ବି ଇଏ କରନ୍ତି ଏଆଦେତେ ତୃଣି କୁ। କେତେ କର୍ମ ହୁଏ। ଏ ତାଙ୍କୁ ମୁକ୍ତି ଦିଆଯାଏ ସେ ପିଣ୍ଡ ନ ପାଇଲା ଯାକେ ମାନେ ଯାଆନ୍ତିନି ଛାଡିକି ଆମର ଏଇ ମାନେ ଉଁ ଉଁ ମାନେ ମାନେ ଯୋଉଟା ତାଙ୍କ ଆତ୍ମାକୁ ଶାନ୍ତି ମିଳେନି ସେଥିପାଇଁକା ସାତ ଦିନ କଣ ସାତ ଦିନ ଦଶ ଦିନ ନଅ ଦିନ ଯାକେ ପୁରା ତାଙ୍କୁ ଖାଇବାକୁ ଦିଆଯିବ ଚା ପିଇବା ଟାଇମି ରେ ଚା ଦିଆଯିବ। ଯିଏ ଗୁଣ୍ଡି ଦୋ ଖାଆନ୍ତି କିଏ କିଏ ପାନ ଖାଆନ୍ତି ସେମିତି ନେଇକି ପାନ ଥୁଆ ଯିବ। ଯେ ସବୁ ସବୁ ପା ଯାହା ଯେମିତି ଖାଉଥିବେ ସେମିତି ରଖାହବ ଯିଏ ମୁଖଗ୍ନୀ ଦିଅନ୍ତି ମାନେ ମୁହଁରେ ନିଆଁ ଦିଅନ୍ତି ଯୋଉ କୁହନ୍ତି ସିଏ ନେଇକି ସବୁ ଖାଇବା ଦେବେ ସବୁ କରିବେ ସେ ଇଏ ଯାହା ଖାଇବେ ସେ ତାଙ୍କୁ ସେଇଆ ଦେବେ। ତାଙ୍କୁ ଖାଇବା ହିସାବରେ। ଆମର ତ ଯାଆନ୍ତି ମାନେ ଏଇ ସବୁ କାମରେ ମୃତ୍ତିକା କାମରେ ତ ସିଝା ଖାଆନ୍ତି ତେଲ ମସଲା ତ ଖାଆନ୍ତିନି। ରୁଟି, ପିଠା ଭଣା, ଭଲ ମନ୍ଦର ତ ହଁ ନିଜ ଘରେ ହେଇଥିଲେ। ଆଉ ଏଇ ସବୁ ଜିନିଷ କିନ୍ତୁ ତା ଭିତରେ ବି ଯାହା ଯେତିକି ହବ ଆଗେ ତାଙ୍କୁ ବଢ଼ା ଯିବ ତାପରେ ସମସ୍ତେ ଖାଇବେ। ସେକେ ଏମିତି ତ ଆମର
କାଇଁ ପରେ କ ପାଇଁ ହୁଏ ନା। ଫାଷ୍ଟ କ ପାଇଁ ବଢା ହୁଏ ସେ ଖାଆନ୍ତି ତାପରେ ହୁଏ ନା? ମାନେ ଫାଷ୍ଟ କ ପାଇଁ ତାଙ୍କ ପାଇଁ ବଢା ହୁଅନ୍ତି ତାପରେ ସମସ୍ତେ ଖାଆନ୍ତି?
ସେ ତା ଅଛନ୍ତି ତାଙ୍କ ଆତ୍ମା ଅଛି ତାଙ୍କ ଆତ୍ମା ମୁକ୍ତି ପାଇନି ସେ ଯାଇ ନାହାନ୍ତି। ଛାଡିକି ଆମ ମାନଙ୍କୁ। ସେ ଆମ୍ ମାନେ ଶରୀର ଟା ପଳେଇଛି ଆତ୍ମା ଟା ଏଇଠି ଅଛି। ତାଙ୍କ ଆତ୍ମା ଯିବା ପାଇଁ ଆମେ କର୍ମ ସବୁ କରିବା ନଅ ଦଶ ନଅ ହବ ଦଶ ହବ ଏଗାର ହବ କ ଏଗାର ବାର ଦିନ ତା ତମେ ଜାଣିଥିବ ଲାଷ୍ଟ ଦିନ ଗୋଟେ ରାତିରେ ସମସ୍ତେ ଚୁପୁଚାପ ହେଇକି ବସିବେ। ବାଲି ଗୋଡ଼ା ହବ ସେ କୋଉ ଜନ୍ମ ନଉଛନ୍ତି ସବୁ ଜାଣିବେ। ସେଗୁଡା ହୁଏ ସେଇ ଦିନ ସେ ସେମାନେ ଆଉ ଗୋଟେ ଜନ୍ମ ନିଅନ୍ତି ମାନେ ଆଉ ଗୋଟେ ରୁ ଯାଆନ୍ତି ଆମେ ତ ଜାଣିଚ ନା ଶରୀର ଆମେ ଛାଡୁଛନ୍ତି ଆତ୍ମା ତ ଗୋଟେ ନା ସବୁବେଳେ। ଆତ୍ମା ଏ ଶରୀର ଛାଡିକି ଗଲେ ଆଉ କୋଉ ଶରୀରରେ ଯାଇକି ରହିବ। ସେଇ ଯୋଉ ଜିନିଷ ଟା ତ ଉଁ। ସେଇ ଯେତେବେଳେ ବାର ଦିନ ଆମେ ଜାଣନ୍ତି ଯେ ସେ ମ କିଏ ମଣିଷ ଜନ୍ମ ନଉଛି କିଏ ବିଲେଇ କିଏ ହାତୀ କେତେ ପାଦ ଚିହ୍ନ ପୁରା ରିଅଲ୍ ରେ ପାଦ ଚିହ୍ନ ଆସିବ। ସେଇ ପାଦ ଚିହ୍ନ ଆଇର କଣ ହଁ କଣ
କଣ ଆସିଲା କେହି ଜାଣିପାରିଲେନି ଚଢ କିଏ କହିଲା ଚଢେଇଛି ଚିହ୍ନ କିଏ କହୁଛନ୍ତି ପାଦ ଚିହ୍ନ ଏମିତି ତି ଜାଣି ପାରୁ ନଥିଲେ କାରଣ ବାଲିଟା ଯୋଉ ଲାଗେ ନା ଦୀ ଦୀପ ଉପରେ ସେଟା ଭଲସେ କେହି ସେ ମା ଯଉ ହଉଛି ଲଗେଇ ନାହାନ୍ତି ସେ କରେ
ଯୋଉମାନେ ଭଲ ଜାଣିଥିବେ ଶୁଣିଥିବେ ବହୁତ୍ କାମ କରିଥିବେ ସେମାନେ ଏଗୁଡା ସବୁ କରନ୍ତି। ଆଉ ସେଗୁଡା ସମସ୍ତେ କଣ କରିପାରିବେ ଏଇ କାମ ନା ସମସ୍ତେ ରାତି ରାତି ରେ ଯାଇପାରିବେ ବା ପୁରା ରାତିରେ ଚାଲି ଚାଲି ଯିବେ ବା ନେଇକି ଭାତ ହାଣ୍ଡି ସେଠି ଓଜାଡିକି ଆସିବେ ଯୋଉଠି ଆମର ଥାଏ ଶ୍ମଶାନ ସେଠି ଇଏ କରିକି ଆସିବେ ତାର କେତେ ନିୟମ ଅଛି ନା ଆଉ ସବୁଆଡେ ଅଛି କି ନାହିଁ ଜାଣିନି କିନ୍ତୁ ଓଡିଶାରେ ସବୁ ଏଇ ନିୟମ କୁ
ଆମର ଏଠି କିଛି ମାନିଲେନି। ହ ଜଉ ସିଏ ଯାଇଛନ୍ତି ସମସ୍ତେ କହିଲେ ଆସିବେ ଇଏ ତାଙ୍କର ବସିଛନ୍ତି। ଲାଇଟ୍ ଲଗେଇକି ସମସ୍ତେ ଚିଲେଇଲେ ଇଏ ଏମିତି ଝଗଡା ଏମତି ଚିଲା ଚିଲି ହେଲା କି ଲାଇଟ୍ ଲଗାନା ସବୁଆଡେ ବନ୍ଦ କର।
ସେ ଜାଇପାରିବନି ସେ କୋଉ ଜନ୍ମ ନେଲେ ସେଥିାଇଁ ମାନେ ସେଥିପାଇଁ ଚୁପଚାପ ରହିଲେ ସିନା ଗୋଟେ ଆ ଆତ୍ମା ଆସିବ ଘୋ ଘା ହୋ ହାଲାରେ ଗୋଟେ ଆତ୍ମା ଅତୃପ୍ତ ମାନେ ଯୋଉ ଆତ୍ମା କି ଆଉ ନାହିଁ ଶରୀର ଛାଡି ସାରିଛି ସିଏ କଣ ଆସିବ କି କେବେ ସେଥିପାଇଁ ସ୍ଥିର ରୁହନ୍ତି ସମ
ଚୁପ୍ ହେଲେନି
ଆଉ ଯାହା ହଉ ଏମିତି ହଠାତ୍ ଗଲେ ଆଇ ଗୋଟେ ଭଲ ଦୁଃଖର କଥା ସମସ୍ତଙ୍କ ପାଇଁ ବି ଦୁ ହଁ ମାନେ ଗୋଟେ ସକ୍ ହେଇଥିବ ସମସ୍ତଙ୍କ ପାଇଁ
ଭାବରେ ସମସ୍ତେ ତ କିଛି ହରେଇଥିବେ ନିହାତି ମମି ଆଜିରେ ବି ମୋ ମା ଆଈ କୁ ମନେ ପକଉଥିବେ ନା
ହଁ।
ତମେ ବି ଆଇ କୁ ମିସ୍ କରୁଥିବ ଘରକୁ ଯାଉଛ ନା ମାମୁଁ ଘର ଆଡେ?
ନାଇଁ ନାଇଁ ଆଉ ମା ଆଇ ପରେ ଆଉ ମାମୁଁ ଘର କଣ ସେ ମୂଲ୍ୟ କିଛି ନାହିଁ ସେ ମାମୁଁ ଘରେ। ଯେତେ ମାମୁଁ ଅଜା ହରିକା ଯିଏ ଥାଆନ୍ତୁ।
ହ, ହ, ହଁ।
ଆଇ ଆଇ ନା।
ଓ ହଁ ଯାହାହେଲେ ବି ମନେ ପଡି ଯାଉଥିବ ହଉ ହଉ ଟିକେ ରଖୁଛି ଆ ପରେ କେତେବେଳେ କରିବି ଆଉ କଥା ହବା ଆଉ।
ହଉ ହଉ ଠିକ୍ ଅଛି।
ହଁ।